ହାଲୋ ଭାଇ ହାଲୋ। ହଁ ହଁ ଭାଇ ଶୁଛି ଭ ସ୍ମର
ହଁ ଭାଇ ନମସ୍କାର କେମିତି ଅଛନ୍ତି ଆପଣ।
ମୁଁ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି ଭାଇ।
ବାସ୍ ସେଇ ପ୍ରଭୁଙ୍କ କୃପା ଆପଣ ମାନଙ୍କ ଆଶୀର୍ବାଦ ସବୁ ସେଇ ଯୋଗୁ ଭଲ ରଖିଛି।
ହଁ ଭାଇ ଆମ ତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଉ ତାଙ୍କର ଚରଣରେ ସାରା ଓଡ଼ିଶା ପାଇଁ ସମର୍ପିତ ଆଉ ଆମେ ବା କିଏ
ନିଶ୍ଚୟ ନିଶ୍ଚୟ। ଆଜି ସକାଳେୁଁ ମାନେ ହଠାତ୍ ଆଜି ସକାଳେ ଉଠ ଉଠିଲି ଉଠିଲା ପରେ ମାନେ ଟିକିେ ଚାଲିବାକୁ ଯାଇଥିଲୁ ସକାଳୁ ସକାଳୁ ଚାଲି ଆସି ଯେତେବେଳେ ଘରେ ବସିଛି। ହଠାତ୍ ଟିଭି ଟା ଅନ୍ କଲି ଟିଭି ଟା ଅନନ୍ କରିବା ପରେ ଗୋଟେ ଏମିତି ଚଳଚିତ୍ର ସମ୍ନ ଆସିଗଲା ଯାହା ସମ୍ପୂର୍ଣ୍ଣ ରୂପରେ ଆଖି କାହିଁ ମୋର ଭିଜେଇ ଦେଲା ମନେ ପଡିଗଲା ସମ୍ପୂର୍ଣ୍ଣ ରୂପରେ ସେ ପିଲା ବଳ ସ୍ମୃତିକୁ ସେଇ ଅଭୁଲା ସ୍ମୃତି ଚଳଚିତ୍ରଟିର ନାଁ ଆସିଲା ଜଳ ଜଳ କରି ଆଖି ସାମ୍ନାରେ କଣ୍ଢେଇ ଆଖିରେ ଲୁହ।
ଭାଇ ସେଇଟା ମୋ ପିଲାବେଳର କହିବାକୁ ଗଲେ କଣ କି ମନପସନ୍ଦର କଣ କି ମାନେ ଚଳଚ୍ଚିତ୍ର ସେଇଟାକୁ ଦେଖିଲେ ମୁଁ ଯେହେତୁ ପିଲାବେଳେ ସେପଟେ ମୋର କମଳ ମନକୁ ମୁଁ ତାକୁ ଟିକେଏ ଭୟ କରିଦାଉଥିଲି କିନ୍ତୁ ଭାଇ ସେଇଟା ମୋର ଅଭୁଲାସ ମୁଁ ତାକୁ ଭୁଲି ପାରିବିନି ମୁଁ
ନିଶ୍ଚୟ ଓଡ଼ିଆା ସିନେ ଜଗତ ଏକ ଯୁଗାନ୍ତକାରୀ ଅଭିନୟ କରିବାରେ ରଚନା ଆଉ ସିଦ୍ଧାନ୍ତ। ମହାପାତ୍ର ଯେଉଁ ପ୍ରକାର ତାଙ୍କର ଅବଦାନ ରହିଛି। ତାହା ସମ୍ପୂର୍ଣ୍ଣ ରୂପରେ ଅତୁଳନୀୟ।
ସିଦ୍ଧାନ୍ତ ମହାପାତ୍ର ଆମ
ଚିତ୍ର ଦେଖିବେ ସେଠାରେ ରଚନା ଓ ସିଦ୍ଧାନ୍ତ। ତ ଏକ ଯୁଗାନ୍ତକାରୀ ଅଭିନୟକୁ ସମ୍ ପୂର୍ଣ୍ଣ ରୂପରେ ଓଡ଼ିଆ ସିନେ ଜଗତ ତ ଓଡ଼ିଆ ସିନେପ୍ରେମୀଙ୍କ ହୃଦୟରେ ନିଜର ଘର କରିଛନ୍ତି।
ଠିକ କଥା କହିଲେ ଭାଇ ଆପଣ ଠିକ କଥା କହେ
ନିଶ୍ଚିତ ଭାବରେ ଆପଣ ଯ ଦେଖିବାକୁ ଗଲେ ସେଇ ଯୁଗର ଚଳଚିତ୍ର ଥିଲା ଯାହା ସମ୍ପୂର୍ଣ୍ଣ ରୂପରେ ଏକ ଜୀବନ୍ତକାରୀ ଅଭିନୟକୁ ପରଦା ସାମ୍ନାରେ ଆଣିବା ପାଇଁ ସ୍ପଷ୍ଟ ରହିଥିଲା ସେହି ଅଭିନୟ ସେହି ବରିଷ୍ଠ କଳାକାର ମାନଙ୍କର ନିଦ୍ ଉଦେଶନା ପ୍ରଯୋଜନା ଯାହା ସମ୍ପୂର୍ଣ୍ଣ ରୂପରେ ଚଳଚ୍ଚିତ୍ରର ମର୍ଯ୍ୟାଦାକୁ ଉପଲବ୍ଧି କରିବାରେ ସକ୍ଷମ ହେଉଥିଲା ତାହା ପ୍ରକୃତରେ ଥିଲା ଓଡ଼ିଆ ଚଳଚ୍ଚିତ୍ର ବର୍ତ୍ତମାନ ସେଇ ଓଡ଼ିଆ ଚଳଚ୍ଚିତ୍ର ଆଜି ପ୍ରାୟ ଲୁପ୍ତ ପ୍ରାୟ ହୋଇଯାଇଛି। ଜାଣିନି କଣ ର କାରଣ ରହିଛି ଆପଣ କିଛି କହିବାକୁ ଚାହିଁବେ ମାନେ ଆଜିକା ଯୁଗର ଓଡିଆ ଚଳଚିତ୍ର କଣ ପାଇଁ ଲୁପ୍ତପ୍ରାୟ ହୋଇଯାଉଛି।
ମୋ ମତରେ ତ ସେମିତି ସଠିକ ନିର୍ଦ୍ଦିଷ୍ଟ କୌଣସି କାରଣ ମୁଁ ଜାଣିନି କିନ୍ତୁ ମୋ ମତରେ ସେହି ସମୟରେ ଓଡ଼ିଆ ଚଳଚ୍ଚିତ୍ରମାନୋନ ନିଜେ ଗୋଟିେ ପରିବାର ବୋଲି ଭାବୁଥିଲେ ନିଜର ହୃଦୟ ନିଜ ମନ ଏବଂ ନିଜ ଆବେଗରେ ସେମାନେ କଣସି ନିଜ କଳାକୁ ପ୍ରଦର୍ଶନ କରୁଥିଲେ ଯାହା ଦେଖିବାକୁ ଦର୍ଶକ ଭାବୁଥିଲେ କି ସତରେ ଏଇ ଘଟଣା ଟା ଏମାନେ ମାନେ କୋଉଠି ମାନେ ଉପସ୍ଥାପନ କରୁଛନ୍ତି କି ସେଇ ଭୟ ଲାଗୁଥିଲା ମାନେ ପ୍ରାକୃତିକ କି ତତ୍ତ କିନ୍ତୁ ବର୍ତ୍ତମାନ ଭାଇ କହନ୍ତି ହୁଁ କି ତୁ ବର୍ତ୍ତମାନ ଭାଇ ଅସୁବିଧା କଣ ହଉଛି କି। ଏବର ଯେଉଁମାନେ କେହନ୍ତି ଅଭିନୟ କି ଅଭିନେତାମାନେ ଅଛନ୍ତି ସେମାନେ ଠିକ୍ ତାଙ୍କରି ଭଳିଆ ପ୍ରାକୃତି ମାନେ କହନ୍ତି ପ୍ରାକୃତିକ ଭାବେ ନିଜ କଳାକୁ ପ୍ରଦର୍ଶନ କରି ହାନ୍ତି ମାନେ ସେଇ ସନ୍ତୁଷ୍ଟି ତାଙ୍କରଙ୍କର ନା ପ୍ରକୃତ ରେସ୍ପନ୍ସ ମୋତେ କିଛି ମିଳୁନି ମାନେ ଲାଗୁଛି ଯେମିତି କିଛି ତ ଗୋଟେ ଅଭାବ ଅଛି କିଛି କଣ ଭାଇ ବହୁତ କିଛି ଅଭାବ ଅଛି ସେଇ ସମୟରେ କଣଠି ଯାହା ବି ଲାଗୁଥିଲା ମାନେ ଯଦି ଗୋଟେ କିଛି ଦୁଃଖତଃ କଣଠି ମାନେ ପରିସ୍ଥିତି ଫିଲ୍ମ ମାନେ ଇୋସନାଲ୍ସ ସିନ୍ ଥିଲେ ଆଖିରୁ ଲୁହ ପଳେଇ ଆସୁଥିଲା କିଛି ବିି ଅସୁବିଧା ହେବ ମାନେ କହୁକି ନିଜ ନିଜ ହୃଦୟରୁ ଆମକୁ ଆବେଗ ପଡ଼ୁଥିଲା ଯେ ଭାଇ ସତରେ ଏଇଟା ହେଉଛି କିନ୍ତୁ ବର୍ତ୍ତମାନ ମୋତେ ସବୁକିଛି ଲାଗୁଛି କଣ କହିଲ ଏମାନେ କିଛି କରି ଜାଣୁନାହାନ୍ତି କିଛି ତ ଗୋଟେ ଅସୁବିଧା ଅଛି ମାନେ ମାନେ ଏମାନେ ତାଙ୍କ ଭଳିଆ ହୋଇଇପାରିବେ ଏମାନେ ନିଜର ହିସାବ ରେ ଯେମିତି ସେମିତି ଅଭିନୟ କର
ନିଶ୍ଚୟ ନିଶ୍ଚୟ ଯଦି ଆମେ ଦେଖିବାକୁ ଯିବା ଓଡିଆ ସିନେ ଜଗତ ବର୍ତ୍ତମାନର ସିନେ ଜଗତ ସମ୍ପୂର୍ଣ୍ଣ ରୂପରେ ଭିନ୍ନ ଅଟେ ପୂର୍ବ କାଳର ସିନେ ଜଗତ ଯେତେବେଳେ ଉଣେଇଶଶହ ମସିହାରେ ପରଦାରେ ଆସୁଥିଲା ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା। ଏଭଳି ବରିଷ୍ଠ କଳାକାର ଯେମାନେ ସିନେମା ମଧ୍ୟରେ ନିଜର ଜୀବନ୍ତ ଅଭିନୟ ଯୋଗୁଁ ସମସ୍ତଙ୍କ ଭିତରେ ଘର କରିଦେଇଥିଲେ। ପ୍ରକୃତରେ ଯଦି ଦେଖିବାକୁ ଗଲେ ବର୍ତ୍ତମାନର ସିନେଜଗତ ସମ୍ପୂର୍ଣ୍ଣ ରୂପରେ ଭିନ୍ନ ଅଟେ ଆଜି ଆମ ପାଖରେ ଆଧୁନିକ ଉପକରଣ ରହିଛି। ଆଜି ଆମ ପାଖରେ କାହାଣୀର କୌଣସି ପ୍ରକାର କମି ନାହିଁ ଆଜି ଆମ ପ୍ରକା ପାଖରେ ସମ୍ପୂର୍ଣ୍ଣ ରୂପରେ ଟଙ୍କା ପଇସାର ମଧ୍ୟ କମି ନାହିଁ କିନ୍ତୁ ତଥାପି ମଧ୍ୟ ଆଜିକା ସିନେଜଗତ ସମ୍ପୂର୍ଣ୍ଣ ରୂପରେ ଭିନ୍ନ ପାଲଟି ଯାଇଛି। ଅଶ୍ଳୀଳତା ସମ୍ପୂର୍ଣ୍ଣ ରୂପରେ ସିନେ ଜଗତ ଉପରେ ଭାରି ପଡ଼ିଛି। ଆଜିକା ଯୁଗରେ ସେହି ସଂସ୍କୃତି, ଧର୍ମ ତଥା ପ୍ରକୃତ ଓଡ଼ିଆ ମାଟିର କାହାଣୀକୁ ପରଦାରେ ଉଲ୍ଲେଖ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ଏକ ଆକାଂକ୍ଷା ଆଉ ଦା ବଞ୍ଚିନାହିଁ ପ୍ରକୃତରେ ଦେଖିବାକୁ ଗଲେ ଆଜି ଏହି ଓଡ଼ିଆ ମାଟି ପାଇଁ ଓଡ଼ିଆ ଜାତି ପାଇଁ ଯେଉଁ ପ୍ରକାର କାହାଣୀ ସବୁକିଛି ଉଲ୍ଲେଖ ରହିଛି ସେହି ଉଲ୍ଲେଖିତ କାହାଣୀ ଗୁଡ଼ାକ ଆଜି ପ୍ରକୃତରେ ଲୋକମାନେ ଆଦୃତ କରୁଛନ୍ତି।
ଠିକ କଥା କହିଲ।
ତ ମୁଁ ଜାଣିବାକୁ ଚାହୁଁଥିଲି କି ଏହି ସିନେମା ଏହି ସିନେ ଜଗତ ଯୋଉ ପୂର୍ବତଳର ସିନେ ଜଗତ ଥିଲା ଯାହା ସମ୍ପୂର୍ଣ୍ଣ ରୂପରେ ଭିନ୍ନ ଥିଲା, ଆପଣ ଯଦି କହିବେ ସଙ୍ଗୀତ ମଧ୍ୟ ସଙ୍ଗୀତ ଏପରି ପ୍ରକାର ଥିଲା ଯାହା ପୂର୍ଣ ରୂପରେ ଭାବ ବିହୋଳ। କରିଦେଉଥିଲା ଗୋଟିଏ ମଣିଷକୁ ପଥର ପରି ମଣିଷ ମଧ୍ୟ ନିଜ ଆଖିରେ ଲୁହର ଛିଟା ମାରି ଦେଉଥିଲା ଯେତେବେଳେ ଏହି ପ୍ରକାର ସଙ୍ଗୀତ ବାଜୁଥିଲା ଓଡ଼ିଆ ସିନେମା ଜଗତରେ କିନ୍ତୁ ବର୍ତ୍ତମାନର ସଙ୍ଗୀତରେ ନା ସେ ଭାବ ଅଛି ନା ସେ ବିହୋଳ ଅଛି। ସମ୍ପୂର୍ଣ୍ଣ ରୂପରେ କଥାଟି କହିବା ବେଳେ ସଙ୍ଗୀତର କୌଣସି ପ୍ରକାର ନିର୍ଯାତନା ରହିଯାଇଛି।
ହଁ ଭାଇ ନିଶ୍ଚିତ।
ଏହିପରି ସଙ୍ଗୀତକାର ଏହିପରି ଗୀତିକାର ଯୋଉମାନେ ପ୍ରକୃତ ପ୍ରତିଟି ଗଳ୍ପରେ ପ୍ରତିଟି ସଙ୍ଗୀତରେ ନିଜର ଶବ୍ଦକୁ ଯୋଡିବାରେ ଏତେ ସୁସକ୍ଷମ ରହିଛନ୍ତି ସମ୍ପୂର୍ଣ୍ଣ ରୂପରେ ପ୍ରଶଂସନୀୟ ତାଙ୍କ କଳାକୁ। ଏହି କଳାକାର ମାନଙ୍କର ଅଭିନୟ ଏହି କଳାକାର ମାନଙ୍କର ଅଭିଜ୍ଞତା ପ୍ରକୃତରେ ସିନେ ଜଗତ ପାଇଁ ଏକ ହୀରାଠୁ କମ୍ ନୁହେଁ ଆଜି ସମସ୍ତ ଓଡ଼ିଆବାସୀ ଏହି ବରିଷ୍ଠ କଳାକାର ମାନଙ୍କୁ ଝୁରି ହେଉଛନ୍ତି। ଆଉ ତାଙ୍କ କଳାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଟିଭିରେ ଆମେ ଦେଖୁଛୁ କଣ୍ଢେଇ ଆଖିରେ ଲୁହ ହଉ ସେ ଆମ ସୁନା ରୂପା ଚଢ଼େଇ ହଉ। ନା ସେ ମିହିର ଦାସଙ୍କର ବିଜୟ ମହାନ୍ ତିଙ୍କର ଅ ତାଙ୍କର ଜଗା ହାତ ତରେ ପଘା ହେଉ।
କପାଳ ଲିଖନ କିଏ ବା କରିବା ଆନନ୍ଦେ
ନିଶ୍ଚୟ ନିଶ୍ଚୟ ନିଶ୍ଚୟ କିମ୍ବା ସାବତ ମା ହଉ ଯୋଉଠି ମାଙ୍କର ତା ଝିଅ ପାଇଁ ଯେଉଁ ପ୍ରେମ କିମ୍ବା ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଯେଉଁଠି ଭାଇ ଭଉଣୀଙ୍କର ଏକ ଅଭୁଲା ସମ୍ପର୍କକୁ ରଖାଯାଇଛି।
ମାନେ ଭାଇ ମୃତ୍ୟୁ ପରେ ସୁଧା ବି ନିଜ ଭଉଣୀକୁ ପ୍ରତ୍ୟେକ ବିପଦରୁ ରକ୍ଷା କରିଆସିଛି କେ କେବଳ ତା ଛାଇ ହେଇକି ସବୁବେଳେ ସେ ଥାଇକି ଭାଇ ସେଇ ଫିଲ୍ମ ଯେତେବେଳେ ବି ଦେଖେ ହଁ ଭାଇ କୁହନ୍ତୁ ଭାଇ ଯେତେବେଳେ ବି ସେ ରା ରାକ୍ଷୀ ବାନ୍ଧିଲେ ରଖିବ ମାନ ଫିଲ୍ମ ମୁଁ ଦେଖେ ମୋ ଆ ରେ ଭାଇ ଲୁହ ପଳିଆସେ ଯେ ଭାଇ କେତେ କଷ୍ଟରେ ମାନେ ମାନେ କହ କି ଭାଇର ଗୋଟେ କହିବାକୁ ଗଲେ କଟା ହାତ ଯିଏ
ପ୍ରକୃତରେ ଦେଖିବାକୁ ଗଲେ ତାହା ହେଉଛି ପ୍ରକୃତ ଓଡ଼ିଆ ସଂସ୍କୃତି।
ଠିକ୍ କଥା କହିଲେ ଭାଇ ସେହି ସମୟରେ ଯେଉଁ ମଜା ଥିଲା ସନ୍ତୁଷ୍ଟ ଥିଲା ଓଡ଼ିଆ ଫିଲ୍ମ ଦେଖିବାରେ ବର୍ତ୍ତମାନ ଭାଇ ମୁଁ ଓଡ଼ିଆ ଫିଲ୍ମ
ନିଶ୍ଚୟ ନିଶ୍ଚୟ ଆମକୁ ବହୁତ ଭଲ ଲାଗିଲା ଏହି ବିଷୟ ବିଷୟରେ ବ ବୁ ବିଷୟରେ ଜାଣିବା ପାଇଁ ଓଡ଼ିଆ ସିନେ ଜଗତ ବିଷୟରେ ଆପଣ ସାଙ୍ଗରେ ମୋେ କଥା ହେଇ ମତେ ବହୁତ ଜିନିଷ ଜାଣକୁ ପାଇଲା। ଧନ୍ୟବାଦ ଆପଣଙ୍କୁ ଆଶା କରୁଛି ଆପଣଙ୍କ ଦିନ ମଙ୍ଗଳମୟ ରହିବ।
ହଁ ଭାଇ ଠିକ କ ଆପଣଙ୍କ ସହିତ କଥା ହେକି ମୋତେ ଭଲ ଲାଗିଲା ହଁ ହଁ।